ହାଲୋ
ଆଜ୍ଞା ନମସ୍କାର।
ନମସ୍କାର କଣ କରୁଛନ୍ତି ଭଉଣୀ।
କିଛି ନାହିଁ ମୁଁ ଏମତି ଏମତି ବସିଥିଲି ଆଉ ଖାଲି ବସି ଥିଲି।
ଆଚ୍ଛା ଖାଲି ବସିଛନ୍ତି।
ଆପଣ କଣ କରୁଛନ୍ତି।
ସେ ସେଇ ଏକା ପ୍ରକାର। ମୁଁ ବି ବସିଛି ଖାଲି।
ଆଚ୍ଛା ଆଛା ହଁ ଆଉ ବେକାରୀ ସମସ୍ୟା ଯୋଉଠି ଅ ଅଛି ଆଉ ଯୋଉ ପରିମାଣରେ ଲୋକମାନଙ୍କୁ ତ ଚାକିରୀ ବାକିରି ମି ମିଲୁନାଇ ଆମେ ଆଉ କଣ କରିବା ଖାଲି ବସି କରିବା କଥା ନିଜର ସମୟ ଅତିବାହିତ କରିବା କଥା କାହାକୁ ଫୋନ ମାଧ୍ୟ ମରେ ହଉ ବା କିଛି ସାଙ୍ଗସଥିଙ୍କ ସହିତ ଦେଖ ଦେଖା ସାକ୍ଷାତ କରିକି ବା ସମୟ। ଅତିବାହିତ କରୁଛି ଆଉ।
ହୁଁ ଭାରତ ସ୍ଵାଧୀନତା ଏତେ ବର୍ଷ ପରେ ମଧ୍ୟ ଭାରତ ଦିନି ମାନେ ଦିନକୁ ଦିନ ଅ ଏକ ନୂଆ ନୂଆ ପ୍ରକାରର ସମସ୍ୟାର ସମ୍ମୁଖୀନ ହଉଛି। ସେଥିରୁ ଗୋଟିଏ। ପ୍ରମୁଖ ସ ସମସ୍ୟା ହଉଛି ବେକାରୀ ସମସ୍ୟା। ଏ ଏଇ ସମସ୍ ଯେହେତୁ ବ୍ୟକ୍ତିର ନିଜ ଆବଶ୍ୟକତା ମଧ୍ୟ ପୂରଣ ହେଇ ପାରୁନାହିଁ।
ହଁ ମାନେ ଏଇ ଉ ସମସ୍ୟାରେ ସବୁଠାରୁ ବେଶୀ ତ ଆମ ଭଳି ଯୁବପିଢି ହିଁ ସବୁଠାରୁ ବେଶୀ ଏଥିରେ ମାନେ ପୀଡିତ ହଉଛନ୍ତି। ସେମାନଙ୍କର ସବୁଠାରୁ ବେଶୀ ସେ ହିଁ ଅସୁବିଧା ହଉଛି। ପିତା ମାତା ମାନେ ପିଲାଙ୍କୁ ପାଟ୍ ପାଠ ପଢେଇକି ସେମାନଙ୍କର ଗୋଟେ ଆଶା ଆକାଂକ୍ଷା ରହୁଛି। କି ପିଲା ଚାକିରି ବାକିରି କରି ତାଙ୍କର ପରିଣତ ବୟସରେ ତାଙ୍କର ସାହା ହବ ବୋଲି। ନିଜର ଆଶା ବାଡି ଭାବରେ ସେ ଯାହାକୁ ଦେଖୁଛନ୍ତି କି ମତେ ମୁଁ ସାହାଯ୍ୟ ଯ୍ୟ କରିବ ମୋ ଭାର ବୁଆଇ ନବ।
ହୁଁ
କିନ୍ତୁ ପିଲାମାନେ ଏତେ ପାଠ ପଢି ମଧ୍ୟ କିଛି ଚାକିରି ବାକିରି ନ କରିବା ଦ୍ଵାରା। ମାନେ ନିଜେ ତ ଯାହା ନିଜକୁ ଅସହାୟ ବୋଲି ମନେ କରୁଛନ୍ତି। ତା ସହିତ ନିଜର ବାପା ମା ମାନେ ବି ପିତା ମାତାଙ୍କୁ ମଧ୍ୟ ବହୁତ ସେମାନଙ୍କର ମନ ଦୁଃଖ ହଉ ଛି ସେମାନେ ବହୁତ କଷ୍ଟ ମଧ୍ୟ ପାଉଛନ୍ତି।
ହୁଁ ବେକାରୀ ସମସ୍ୟା ଗୋଟେ ବଡ ସମସ୍ୟା ପାଲଟିଛି।
ହଁ। ଯିଏ ଯେତେ କୋ ମାନେ ପାଠ ପଢା ଲୋକମାନଙ୍କର ଯେମି ତି ରହୁଛି ପିଲା ଯେତେ ଆଗକୁ ପାଠ ପଢୁଛନ୍ତି। ଉଚ୍ଚଶିକ୍ଷା ଲାଭ କଲେ ମଧ୍ୟ ଚାକିର ବା କିରି ସେତିକି ପରିମାଣରେ ମିଳୁନି ନା। ଆମର ଜନସଂଖ୍ୟା ବଢିବା ସହିତ ପ୍ରତିିବର୍ଷ ହଁ। ପ୍ରତି ବର୍ଷ ଯେତେ ପିଲା ଗୋଟିଏ ବର୍ଷରେ ଯେ ଏତେ ପିଲା ବାହାରୁଛନ୍ତି, ନି ଜର ଶିକ୍ଷାଗତ ଯୋଗ୍ୟତା। ସମାପନ କରିକି ସେଇ ପରିମାଣରେ ଚା ଚାକିରି ର ବ୍ୟବସ୍ଥା ନାହିଁ
ତାପରେ ଯଦି ବି ଚାକିରୀ ମିଳୁଛି ତାଙ୍କ ଯୋଗ୍ୟତା ଅନୁସାରେ କି ତାଙ୍କର ମାନେ ପରିଶ୍ରମ ଅନୁସାରେ ସେମାନଙ୍କୁ ମାନେ ଦରମାଟା ସେତିକି ମିଳୁନାହିଁ ତାଙ୍କର ମଜୁୀ ଯେ ସେତିକି ସେତିକି ମିଳୁ ନହିଁ ସେଥିଲାଗି ବି ବେଶୀ ବେକାରୀ ସମସ୍ୟା ଚାଲିଛି
ହଁ ମାନେ ବଡ଼ ବଡ଼ ଅ ଉଚ୍ଚ ଶିକ୍ଷତା ଲାଭ କରିଥିବା ପିଲାମାନେ ମଧ୍ୟ ସର୍ବଶେଷରେ ମାନେ ସେମାନେ ନିଜର ଧୈର୍ଯ୍ୟ ହରାଇଲା ଉଁ ଛୋଟ ମୋଟ ଯେକୌଣସି ଚାକିରି ହଉ ଚାହୁଁଛନ୍ତି ଆମକୁ ଯେ ଆମେ ପରି ନିଯୁକ୍ତି ହେଇ ନିଜ ପରିବାରକୁ ପୋଷଣ କରିବୁ
ଯୋଗ୍ୟତା ଅନୁସାରେ ତାଙ୍କର ବୁଦ୍ଧିରେ ଯୋଗ୍ୟତା ହଉ କି ବଳରେ ଯୋଗ୍ୟତା ହଉ ଯୋଉଁ ପ୍ରକାର ଯୋଗ୍ୟତା ହଉ ସେଇ ସେଇ ପ୍ରକାର ଯୋଗ୍ୟ ତା ଅନୁସାରେ ସେମାନଙ୍କୁ ତାଙ୍କର ପାରିଶ୍ରମିକ ମିଳୁ ହି ଯୋଉଥିପାଇଁ କି ମାନେ ଯୋଉ ପରିବାର ରେ ଜଣେ ବି ରୋଜଗାର କରୁଛନ୍ତି ସେ ପରିବାର ଚଳିବା ବି
କଷ୍ଟସଧ୍ୟ ରହୁଛି ହଁ। ତାପରେ ଏବେ ବିଭିନ୍ନ ପ୍ରକାର ମାନେ ଅଁ ପିଲା ମାନଙ୍କର ଚାକିରିରେ ଏତେ ସମସ୍ୟା ହବା ହେତୁ ପିତାମାତା ଅଭିଭାବକ ହୁଅନ୍ତୁ ବା କୌଣସି ଅ ଦୁଷ୍ଟ କର୍ମୀ ମାନେ ରହୁଛନ୍ତି ଯୋଉମାନେ କି ଅ ପିଲାମାନଙ୍କୁ ଙ୍କୁ ଏମତି ଖରାପ ପଥରେ ମଧ୍ୟ ନିଯୁକ୍ତି କରାଉଛନ୍ତି ଠକାମିର ଶିକାର ହଉଛନ୍ତି ବହୁତ ପ୍ରକାର ମାନେ ବାଟ ମାରଣା କରିକି ହଉ ବା ପିଲାମାନଙ୍କର ପ୍ରଶ୍ନପତ୍ର ଚୋରି କରିବା ହଉ ଏମିତି ବି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦଉଛି ଯୋ ଉଥିପାଇଁ ପିଲାଙ୍କର ଧୈର୍ଯ୍ୟ ମଧ୍ୟ ଧୈର୍ଯ୍ୟହରା ହେଇପଡୁଛନ୍ତି ନିଜର ଆଶା ହରାଇ ବସୁଛନ୍ତି।
ହୁଁ।
ଏବେ ନିକଟରେ କଣ କହିଲେ?
ତାପରେ ଅ ବେଶୀ ବେକାରୀ ସମସ୍ୟା ବଢୁଛି ମାନେ ସରକାରୀ କର୍ମଚାରୀ ମାନେ ଯଦି ମାନେ ତାଙ୍କର ସରକାରୀ ଚାକିରି ସରିବା ପରେ ବି ସେମାନେ ଗୋଟେ ଗୋଟେ ଜାଗାରେ ମାନେ ପର୍ସନାଲି କାମ କରୁଛନ୍ତି ରହୁଛନ୍ତି ମାନେ ତାଙ୍କ ରିଟାୟାରମେଣ୍ଟ ହେଇ ସାରିଥିବ ତାପରେ ବି ସେ ସ୍କୁଲରେ ପାଠ ପାଠ ପଢଉଥିବେ।
ସେମାନଙ୍କର ଅବସର ହେଇଗଲା ପରେ ମଧ୍ୟ ସେମାନଙ୍କୁ ଙ୍କୁ ମାନେ
ହୁଁ ନିଯୁକ୍ତି କରି ସେମାନେ ରହୁଛନ୍ତି ସେମାନେ ଯଦି ଛାଡି ଦିଅନ୍ତେ ଉଁ ତ ଯୋଉମାନେ ଆମର ଶିକ୍ଷାଗତ ନି ମାନେ ଯୋଗ୍ୟତା ପାଇକରି ଅଛନ୍ତି ସେମାନେ ନିଯୁକ୍ତି ପାଇପାରନ୍ତେ।
ହୁଁ।
ତ ସେମାନେ ଯେହେତୁ ରହୁ ସେଥିଲାଗି ଇ ଆଉ ଯୋଉମାନେ ର ପଢିକି ରହୁଛନ୍ତି ସେମାନେ ନିଯୁକ୍ତି ପାଇ ପାରୁନାହାନ୍ତି।
ପାଇ ପାରୁନାହାନ୍ତି। ତାପରେ ବୟସ ଅନୁସାରେ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା ହଉ ବା ଚା ଚାକ୍ କି ର ସମୟ ଯେତିକି ସି ସମୟ ରହୁଚି ଯଦି ସେଇ ଅ ଅନୁ ସାରେ ଯଦି ସରକାର ଲୋକମାନଙ୍କର ଅ ଯୋଉମାନଙ୍କର ଅ ସରକାରୀ ଚାକ୍ ରିଆ ମାନଙ୍କର ସମୟ ସୀମା ସରୁଛି ସେମାନଙ୍କୁ ବାହାର୍ କରି ନୂତନ ଯ ହଁ ନୁ ନୂତନ ନିଯୁକ୍ତି କରାନ୍ତେ ତ କିଛି ପିଲାମାନେ ମଧ୍ୟ ଉପକୃତ ହୁଅନ୍ତେ।
ହୁଁ ହୁଁ।
ତାପରେ ଯେମିତି କିି ଆମର ଉମ୍ ଯୋଉ ବେକାରୀ ସମସ୍ୟା ପାଇଁ କି କେହି କେହି ପିଲା ନିଜ ମାନେ ପରିବାରର ପ୍ରତିପୋଷଣ କରିବା ପାଇଁ ବିଭି ବାହାରକୁ ଯାଉଚ୍ ଚନ୍ତି ଅନ୍ୟାନ୍ୟ ଆମର ଦେଶ ବିଦେଶ ବାହାରକୁ ଡାକ୍ ରାଜ୍ୟ ବାହାରକୁ ଯାଇ ଅନ୍ୟାନ୍ୟ ସ୍
କାମ୍ କରୁଚନ୍ତି ହଁ।
କାମ ହଉ ଯାଇକି କରୁଛନ୍ତି ଯାହା ଦ୍ଵାରା ପିଲାମାନାନଙ୍କର ନିଜ ପାଠ ପଢ଼ା ପ୍ରତି ଗୋଟେ ଆଶା ଭାଙ୍ଗି ଯାଉଛି ବା ସରକାରଙ୍କ ପ୍ରତି ତାଙ୍କର ଦ୍ଵେଷ ଭାବ ଆସି ଯାଉଛି। ଏପରି ବିଭିନ୍ନ ପ୍ରକାର ସ ସମସ୍ୟା ମଧ୍ୟ ଦେଖ୍ ଦେଖା ଯାଉଚି।
ହଁ ଦେଶ ପ୍ରତି ବି ତାଙ୍କର ମାନେ ଉଁ ଆତ୍ ଆତ୍ମୀୟତା ଛାଡି ଯାଉଚି। ଯେ ମାନ୍ ମାନେ ତା ଗୋଟେ ହଉଛି ନର୍ସିଂ ଯୋଉମାନେ ନର୍ସିଂ କରିକି ରି ବି ରହୁଛନ୍ତି। ବହୁତ ବରଶ୍ ଚନ୍ତି ମାନେ ଧରନିଅ ଆମର ମାନେ ପାଠ ପଢ଼ିକିରି ବସିଥିବେ ପାଞ୍ଚ ଲକ୍ଷ ପିଲା ଦେଖିଲା ବେଳକୁ ପାଞ୍ଚ ହଜାର ନିଯୁକ୍ତି ବାହାର
ବାହାରୁଚି ହଁ।
କଣ ଏମିତି ଆଉ କଣ।
ଗୋଟେ ଗୋଟେ ପରୀକ୍ଷାରେ। ପିଲାମାନେ ଆବେଦନ କରୁଛନ୍ତି ଯୋଉ ଆମର ଫର୍ମ ଆସୁଛି ଆବେଦନ କରୁଚନ୍ତି ଦଶ ଲକ୍ଷ ଅ କୋଡିଏ ଲକ୍ କ୍ଷ ଏପରି ପିଲା ଆବେଦନ କରୁଛନ୍ତି କିନ୍ତୁ ଆମ ଆମର ଫର୍ମ ଆବେଦନ ସଂଖ୍ୟା ରହୁଛି। ମାତ୍ର କୋଉଠି ଆଠଶହ ଚାଳିଶ ଥିବ କୋଉଠି ଏକ ହଜାର ଥିବ ଏପରି ସଂଖ୍ୟାରେ ରହୁଛି। ତ ପିଲା ମାନଙ୍କର ମ। ଧ୍ୟରେ ନିଜ ନିଜ ମଧ୍ୟରେ ତୁଳନା ଏତେ ବଢି ଯାଉଛି ଯେ ଗୋଟେ ମାନେ ଚାକିରୀ ପାଇଁ ଉଁ। ଗୋଟଏ ପିଲାକୁ କେତେ କଷ୍ଟ କରିବାକୁ ପଡୁଛି କେତେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ତାହା ପାଇଁ ସେ। ତ ବୟସ ସୀମା ଅନୁସାରେ। ଯୋଉ ଆମର ଧାର୍ଯ୍ୟ କରାଯାଇଛି। କାହା ପାଇଁ ସେ ଏଇଟା ଶେଷ ସୁଯୋଗ। ହେଇଥାଇପାରେ। ତ ପିଲାମାନେେ ବହୁତ ନିରାଶ ମଧ୍ୟ ହଉ। ଛନ୍ତି।
ଆଜ୍ଞା। ତାପରେ ଧରିନଅ ଦୁଇଶହ ପୋଷ୍ଟ ବି ବାହାର କରିଥିବେ। ଅ ମାନେ କୋଡିଏ। ଜଣଙ୍କୁ ପ ମାନେ ନିଯୁକ୍ତି ଦେବେ। ତ ଦୁଇଶହ ଜଣ। କାହିଁକି କଷ୍ଟ କରି ପକେଇବେ। କହୁନାହାନ୍ତି ଆ। ତ ତ ଆପଣ ପଚାଶ ବାହାର କରନ୍ତେ ତା ଦେହରୁ। କୋଡିଏ ରଖନ୍ତେ। ନାଇଁ ଦୁଇଶ। ବାହାର ପୋଷ୍ଟ ବାହାରିବ ନିଯୁକ୍ତି ଦୁଇଶହ ବାହାରିବ ସେଥିରୁ କୋଡିଏ ଜଣ ରହିବେ।
ହୁଁ କିଛି କିଛି ସ୍ଥାନରେ ମଧ୍ୟ ମାନେ ସେମାନେ ନିଜର ଯୋଉମାନଙ୍କର ରେଫରେନ୍ସ ରହୁଛି ଯେମିତି କିି ମାନେ ଆମେ ଚାକିରି କରିଛୁ। ତ ମୋ ପରିବାର ର ହଉ ମୋର ବନ୍ଧୁ ବାନ୍ଧବରେ ହଉ ସେମାନଙ୍କୁ। କୁ ଏ ତାପରେ ଅଜାଣତ ଇଏରେ ସାହାଯ୍ୟ କରୁଛନ୍ତି ଯାହା ଦ୍ଵାରା କି ଅନ୍ୟ ଲୋକମାନେ ମଧ୍ୟ ହଇରାଣ ହଉ। ଚନ୍ତି ସେଥିପାଇଁ।
ହୁଁ।
ପିଲାମାନେ ପାଠ ପଢୁଛନ୍ତି ଫର୍ମ ଆବେଦନ କରୁଛନ୍ତି ସେଥିପାଇଁ ଫର୍ମ ଆବେଦନ କରିବା ପାଇଁ ଯୋଉ ଆମର ସଂଖ୍ୟା ବି ରହୁଛି କିଛି ତାକୁ ବହୁତ କଷ୍ଟରେ କିଛି ପିଲା ମାନେ ଗୋଟେ ଫର୍ମ ଭରିବା ପାଇଁ କେତେ କଷ୍ଟରେ। ତାର ପାଣ୍ଠି ସଂଗ୍ରହ କରୁଛନ୍ତି।
ହୁଁ ସରକାରୀ ଚାକିରି ତ ମିଳିବା ବହୁତ କଷ୍ଟକର। ଆଉ ବି ବିନା ସରକାରୀ ଚାକିରିରେ ରହିଲେ ସେଠି ଦରମା ମାନେ ପାରିଶ୍ରମିକ ଅନୁସାରେ ଦରମା ନାହିଁ।
ହଁ ବେସରକାରୀ ଅନୁଷ୍ଠାନରେ। ତ ଲୋକମାନଙ୍କୁ ପୁରା ବୋହୁତ୍ ଅଧିକ ଇଏରେ ଖଟଉ ଚନ୍ତି। ସେମାନଙ୍କୁ ପାରିଶ୍ରମିକ ଠିକ୍ ଭାବ ରେ ମିଳୁନି ସେମାନଙ୍କ ର ସ୍ୱାଧୀନତା ରୋହୁନି ଇ ଏତ ଗୋଟେ ବେସରକାରି ସଂସ ବା ସେମାନେ କଣ ଅନ୍ୟ କାହା ଅ ଦିନରେ ରହିଲେ ସେମାନେ ଯେଉଁପରି ଭାବରେ ନିଜର କର୍ମଚାରୀ ମାନଙ୍କୁ ଚଳେଇବେ। ସେମାନେ ସେଇପରି ଭାବରେ ଚଳିବେ ତ ଲୋକମାନେ ବେଶୀ ସେ ଟିକେ ସରକାରୀ ସଂସ୍ଥା ଉପରେ ନିର୍ଭରଶୀଳ ଆଗ୍ରହ ପ୍ର ବାସ୍ କ କରୁଛନ୍ତି କିନ୍ତୁ ସେଇ ପରିମାଣରେ ଚାକିରୀ ମିଳୁନି।
ଚାକିରୀ ରେ ବୋହୁତ୍ ମାନେ ସ ସୁବିଧା ସୁଯୋଗ ଅଛି। ସରକାରୀ ଚାକିରୀ ମାନଙ୍କର ବୋହୁ ଯେତିକି ସୁବିଧା ସୁଯୋଗ ଅଛି। ବେସର କାରି ଚାକିରୀ ମାନଙ୍କର ତାଠୁ ବୋହୁତ୍ କମ୍ ମାନେ ଅସୁରକ୍ଷିତ ସେମାନେ ଅଛନ୍ତି। ତ୍ତୀ ମୁଁ କ୍ରୟଏମ୍ ପ୍ରାୟ କରୀ ଝିଅ ମାନେ ତ ବହୁତ୍ ଦଶରେ ଶିକ୍ଷିତ ଅଛନ୍ତି ବାହାରେ
ତ ସେଥିପାଇଁ ବି ମାନେ ଯେମତି ପିତାମାତା ମାନେ ଚାକିରୀ ବାକିରି ନହଲେ ଠାରୁ ପୁଅ ମାନଙ୍କୁ ହଁ ବାହାରକୁ ଛାଡିଦେବେ ଠିକ୍ ଅଛି। କିନ୍ତୁ ଝିଅ ମାନଙ୍କୁ ବାହାରକୁ ଛାଡିବା ପାଇଁ ଟିକେ ସଂଙ୍କୋଚ ଲାଭ କରୁଛନ୍ତି ଟିକେ ଭାବିବାକୁ ପଡୁ ଚି ଏହିପରି ବୋହୁତ୍ ପ୍ରକାରର ମଧ୍ୟ ସମାମ ସମସ ସେ ସମାଧାନ ହେଇପାରୁନାହିଁ।
ହେଇପାରୁନାହିଁ ସମସ୍ୟା ବହୁତ ମାନେ ଦେଖ ଯାଉଛି ପ୍ରାୟତଃ ଯଦି ବି କୋଉଅ କିଛି ସେମାନେ ବହୁତ ଅସୁବିଧାର ସ ସମ୍ମୁଖୀନ ହଉଚନ୍ତି ଆମେ ନିଜେ ଦେଖୁଛୁ। ଯଉ ବି ଜାଣୁଚୁ ତ ଆ ଆଉ ଉ ଗୋଟେ ଝିଅ ବାହାରକୁ ଯିବାକୁ ସାହସ୍ ବି କରିବନି।
କରିପାରିବେନି ଆଜ୍ଞା ହଉ ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଚାଏ